ଏ ବନ୍ଧୁ।
ନମସ୍କାର ବନ୍ଧୁ।
ବନ୍ଧୁଗଣ ଆପଣ ଏବେ କଣ କରୁଚନ୍ତି?
ବନ୍ଧୁ ଏଇ ଗାଧେଇକି ଆମର ଆସିଲି। ଗାଧେଇକିରି ଏଇ ଟିକେ କିଛିଟା ଜଳଖିଆ ପାନ କରିକିରି ଏଇ ଆପଣଙ୍କ କଥା ମନ ପଡ଼ିଲା ଆପଣଙ୍କୁ ଟିକେ ଫୋନ କରିଦେଲି ଆଉ।
ଆଚ୍ଛା ବନ୍ଧୁ ଆପଣ ତାହେଲେ ଜଳଖିଆ କରିସାରିଲେଣି। ତ ଏବେ ଜଳଖିଆରେ ଆପଣ କଣ ଖାଇଲେ?
ଜଳଖ୍ୟାରେ ଖାଇଲି ଆମର ଯାହାକି ବରା ଏ ପୁରୀ ଏଆ ଆଉ।
ଆଚ୍ଛା ବନ୍ଧୁ ତାହେଲେ ଅତି ସୁନ୍ଦର ଖାଦ୍ୟ ଖାଉଚନ୍ତି। ଗ୍ରୀଷ୍ମ ପ୍ରଭା ଗ୍ରୀଷ୍ମ ପ୍ରଭାବ ଯେଉଁଭଳି ଆପଣ ଏତେ ଜଳଖିଆ ଉପରେ କଣ ପାଇଁ ଧ୍ୟାନ ଦଉଚନ୍ତି। ଆପଣଙ୍କର ଦେହ ଅସୁସ୍ଥ ହେଇପାରେ ଏଇ ବରା ଏବଂ ପୁରୀ ଖାଇଲେ ଏବଂ ଉଁ ପେଟରେ ମଧ୍ୟ ଆପଣଙ୍କର ଅଁ ପଥର ହେଇପାରେ।
ଉଁ ହୁଁ ପେଟରେ ପଥର ବି ହେଇପାରେ। ଜଳଖିଆ ଖାଇଲେ ପେଟରେ ପଥର ହେଇପାରେ। ଏଟା ମୁଁ ପ୍ରଥମ ଥର ପାଇଁ ଆପଣଙ୍କ ଠାରୁ ଶୁଣୁଛି ବନ୍ଧୁ।
ସେ ଗୋଟେ ରୋଗ ବନ୍ଧୁ ଆପଣ ଜାଣିନାହାନ୍ତି।
ହୁଁ ହୁଁ ଆପଣ ଜାଣିଥିବେ ଯେହେତୁ ଆପଣ ମୋ ଠାରୁ ଅଧିକ ପାଠ ପଢିଚନ୍ତି।
ଆଛା ବନ୍ଧୁ ଆପଣ ଯେହେତୁ ମାନିଲେ ମୁଁ ଆ ଆପଣଙ୍କ ଠାରୁ ଅଧିକ ପାଠ ପଢ଼ିଚି ତ ମତେ ଅତ୍ୟନ୍ତ ଖୁସି ଲାଗୁଚି।
ହୁଁ।
ବନ୍ଧୁ ଆପଣଙ୍କର ବୟସ ସୀମା କେତେ?
ମୋର ବୟସ ସୀମା ହଉଚି ତେଇଶି ବର୍ଷ।
ଆଚ୍ଛା ବନ୍ଧୁ ତିରିଶ ବର୍ଷ ମଧ୍ୟରେ ଆପଣ ଏତେ ଉଁ ଚାଲାକ ଏବଂ ଏତେ ଗୋରା କିପରି ହେଇଗଲେ?
କଁ କରିବା ସବୁ ତ ସେ ମହାପ୍ରଭୁଙ୍କ ଇଚ୍ଛା।
ଆଚ୍ଛା ବ
କଥା କଣ କି ବନ୍ଧୁ ଛୋଟ ବଳେ ମୁଁ ବହୁତ ଗୋରା ଥିଲି। ଆହୁରି ବହୁତ ଗୋରା, ହେଲେ ଜଣିନି କଣ ପାଇଁ ଭଗବାନ ପୁଣି ମୋ ମାନେ ଅଚାନକ ମୁଁ ଟିକେ କଳା ପଡ଼ିଗଲି।
ଆଛା ଆଚ୍ଛା ବନ୍ଧୁ ମହାପ୍ରଭୁ ଜଗନ୍ନାଥ ବି ତାଙ୍କର ବର୍ଣ୍ଣ ଏବଂ କଳା, ତ ଆପଣ ତ ଭାଗ୍ୟବାନ, ଯେହେତୁ ପ୍ରଭୁ ଜଗତ ଜଗତର ନାଥ ଜଗନ୍ନାଥ କ, ତ ଆପଣ କଳା ହେଲେ ସେଥିରେ ଅସୁବିଧା କେଉଁଠି ରହିଲା ବନ୍ଧୁ।
ହୁଁ ସେଥିପାଇଁ ତ ମୋ ନିଜକୁ ସବୁବେଳେ ଗର୍ବ କରେ କି ଯାହା ହଉ ମହାପ୍ରଭୁଙ୍କ ବର୍ଣ୍ଣ ବି ମୋ ମୋ ପରୀକ୍ଷା ହେଇଛି। ଆଉ ମୁଁ ମୋ ବର୍ଣ୍ଣ ବି ମହାପ୍ରଭୁଙ୍କ ପରୀକ୍ଷା ହେଇଛି। ହୁଁ କୁହନ୍ତୁ ବନ୍ଧୁ?
ମୋର କହିବାର ଅର୍ଥ ବା କହିବାର ତାତ୍ପର୍ଯ୍ୟ ଏହା ହେଉଛି ଯେ ଆପଣ ନିଜକୁ ଏତେ ଛୋଟ କଣ ପାଇଁ କରିଦଉଛନ୍ତି? ଦେଖ କଳା ରଙ୍ଗର ମଣିଷ ବି ଉଁ ମଣିଷ ଏବଂ ଗୋରା ରଙ୍ଗର ବର୍ଣ୍ଣବି ଲୋକ ହେଉଛନ୍ତି ମଣିଷ, ତ ଏଥିରେ ଗୋରା କଳା କୁ କଣ ପାଇଁ ସମାଜରେ ଆ ଏତେ ଗୁରୁତ୍ୱ ଦଉଛନ୍ତି?
ହୁଁ ସେଟା ତ ଆମେ ଗୁରୁତ୍ୱ ଦଉନେ, ହେଲେ ଝିଅ ପିଲାମାନେ ସେ ସବୁକୁ ବହୁତ ଗୁରୁତ୍ଵ ଦିଅନ୍ତି।
ଆଚ୍ଛା ଝିଅ ପିଲା ବି କଳା କନାହାନ୍ତି? ପିଲା ବି କଳା ଅଛନ୍ତି, ତ ଆପଣଙ୍କ ଚିନ୍ତାଧାରା ବହୁତ ଖରାପ ବନ୍ଦୁ, କାହିଁକିନା ଝିଅ ପିଲା କହିଦେଲେ ବୋଲି ଆପଣଙ୍କୁ କଳା, ଆପଣ ମନଦୁଃଖ କରିକି ବଶିଛନ୍ତି।
ସେମିତି ମତେ କେହି କେବେ କହିନାହାନ୍ତି ବନ୍ଧୁ କାରଣ, ସେମିତି ମତେ କେହି କେବେ କହିନାହାନ୍ତି।
ଆଚ୍ଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ, ଆପଣଙ୍କୁ ତେଇଶି ବର୍ଷ ତେଇଶି ବର୍ଷ। ବୟସରେ ଆପଣ କେତେଜଣ ଝିଅକୁ ଭଲ ପାଇଛନ୍ତି?
ସେ ସବୁ କଣ କହିବି ବନ୍ଧୁ? ଆଉ ଆପଣ ତ ପ୍ରାୟ ସବୁ ଜାଣିଥିବେ ଯାହାକି ମୁଁ ଆପଣଙ୍କୁ ସବୁ ଜଣାଏ। କି ସମସ୍ତଙ୍କ ବିଷୟରେ ଆଉ ଆପଣଙ୍କୁ କହିବି ଆଉ କଣ।
ନାଇଁ ବନ୍ଧୁ ସେ କଥା ନୁହେଁ ଆପଣ ଆଗରୁ ଜଣଉଥିଲେ ଏଇ କିଛି ଦିନ ହବ ମୁଁ ଆପଣଙ୍କର ଖୋଜ ଖବର କିଛି ପାଉନି, ଯେପରିକି ଆପଣଙ୍କୁ ଦିନେ ଦେଖିଲେ ପାଞ୍ଚ ଦିନ ଦେଖିଆକୁ ମିଳୁନି, କାରଣ ଆପଣ କୁଆଡେ ଯାଉଛନ୍ତି କି ବନ୍ଧୁ? କିଛି ଚାକିରି କରୁଛନ୍ତି?
ଏବେକା କଥା ବି ବନ୍ଧୁ ଆପଣ ଜାଣିଥିଲେ ମୁଁ ଆପଣଙ୍କୁ କହିଥିଲି ସେଠି ସେ କଥା ବିଷୟରେ ସବୁ।
ଆଚ୍ଛା ବନ୍ଧୁ ମତେ ଆପଣ ଏଇ
କୁହନ୍ତୁ?
ବନ୍ଧୁ ଆପଣ ଉଁ ମୋ ସହିତ କଥା ହଉଛନ୍ତି ବନ୍ଧୁ ତ ମୋର କଥା ଉପରେ ଟିକେ ଧ୍ୟାନ ଦିଅନ୍ତୁ।
ହଁ ବନ୍ଧୁ ଆପଣଙ୍କର ମାନେ ବାର୍ତ୍ତା ଟିକେ ଆ ସ୍ଥିର ହେଇଗଲା ତ ସେଥିପାଇଁ ମୁଁ ଆପଣଙ୍କୁ ଆପଣଙ୍କ ମାନେ ଭାଷା ମତେ ହୁଁ କୁହନ୍ତୁ।
ବନ୍ଧୁ ମୁଁ ଭାବିଲି ଆପଣ କହିବେ ବୋଲି କିଛି।
ନାଇ ବନ୍ଧୁ ଆପଣଙ୍କର ମାନେ ବା ବାର୍ତ୍ତାଟା
ଆଚ୍ଛା ବନ୍ଧୁ ଆପଣ ଏକ କାମ କରନ୍ତୁ ଯେହେତୁ ମୁଁ ଆପଣଙ୍କୁ ଦେଖି ଖିବାକୁ ମିଳୁନି ବା ମୁଁ ଆପଣଙ୍କୁ ଦେଖି ପାରୁନି ଆପଣ ରାତିିରେ ମଧ୍ୟ ମୋ ସହିତ ଗଣମାଧ୍ୟମରେ ଉଁ କିଛି ସମୟ ବାହାର କରିକି କଥା ହେଇଗଲେ ମୁ ବହୁତ ଖୁସିହେବି।
ବନ୍ଦୁ ଆଜ୍ଞା ଆଜ୍ଞା ବନ୍ଧୁ ବୁଝୁଛି।
ଆଚ୍ଛା ବନ୍ଧୁ ମୋତେ ଏକ କଥା କୁଅନ୍ତୁ ମୁଁ ଏକ ଚଳଚିତ୍ର ଦେଖିବାକୁ ଆସିଛି। ଆମ ଘରଠୁ ହଁ ପ୍ରାୟ ତିରିଶ କିଲୋମିଟର ଦୂରରେ ଯେକିି ତେଇ ଗ୍ରାମର ନାମ ହେଉଛି ତରାପୁର କଣ ବନ୍ଧୁ ଆପଣ କେବେ ଚିତ୍ର ଦେଖନ୍ତି?
ହଁ ନିଶ୍ଚିନ୍ତ ଦେଖେ ଆଛା ଆପଣ କୋଉ ଚଳଚ୍ଚିତ୍ର ଟିଏ ଦେଖିବାକୁ ଯାଇଛନ୍ତି ବନ୍ଧୁ
ଆଚ୍ଛା ବନ୍ଧୁ ମୁଁ ଶିକାର ଚଳଚ୍ଚିତ୍ର ଦେଖିବାକୁ ଆସିଛି ଯେ କି ଏହି ଫିଲ୍ମ ଟା ଏକ ଉ ସତ ଘଟଣା ଏବଂ ଉ କାଳ୍ପନିକ ଆଧାର ଉପରେ ଉଁ ଗୁରୁତ୍ୱ ଦିଆଯାଇଛି ଯେପରିକି ସିନେମାଠୁ ଆମକୁ କିଛି ଶିକ୍ଷା ମିଳୁଛି
ଓହୋ ହ ତାହେଲେ ଆପଣ ସେ ସବୁ ଶିକ୍ଷା ଶିଖିବାକୁ ଯାଇଛନ୍ତି ବନ୍ଧୁ ଆପଣଙ୍କ ସେଶ ଠୁ ମାନେ ସେ ଯୋଉ ଆପଣ ଯୋଉ ସିନେମା ଟି ଦେଖିବାକୁ ଯାଇଛନ୍ତି ତା ଭିତରେ କଣ ଆପଣଙ୍କର କିଛି ସ୍ମୃତି ସେଥିରେ କିଛି ଅଛି କି ଯାହା ଆପଣ ଜାଣିପାରିଲେ
ବନ୍ଧୁ ଚଳଚିତ୍ର ହେଉଛି ଏକ ବାସ୍ତବିକ ଯାହାକି ଚଳଚ୍ଚିତ୍ରରେ ସମ୍ଭବ ବାସ୍ତବିକତାରେ ସମ୍ଭବ ନୁହେଁ ସେହିପରି ମନୁଷ୍ୟ ଜୀବନରେ କିଛି ନା କିଛି ସ୍ମୃତି ରହୁଛି ଯାହାକି ଦେଖନ୍ତୁ ଆପଣ ଚଳ ଦେଖନ୍ତୁ ବନ୍ଧୁ ଆପଣ କଣ ଭଲ ପାଇବା ବିଷୟରେ ଜାଣିଥିଲେ ଏଇ ଚଳଚିତ୍ରରୁ ଦେଖିକି ଆପଣ ତେଇଶି ବର୍ଷ ମଧ୍ୟରେ ଚାଳିସି ଝିଅଙ୍କୁ ଭଲ ପାଏ ସାରିଲେଣି ସେଥିପାଇଁ ମୁଁ କହୁଛି
ଏ ନୁହଁ ଏତେ ବି ଆପଣ ଅଧିକ କହିଦଉଛନ୍ତି କାହିଁ ଚାଳିଶି କାହିଁ ଆମେ
ନାଇଁ ବନ୍ଧୁ ମତେ ଲାଗୁଛି କାହିଁ ସେଇଭଳିଆ ମୁଁ ଟିକେ ଅନୁମାନ କରି କହି
ହଁ ଭାବନାରେ ମୁଁ ସମ ସମସ୍ତଙ୍କ ଭାବନାରେ ପଶିନି ବନ୍ଧୁ ତ ସମସ୍ତେ ଯିଏ ମତେ ଯୋଉ ନଜର ନେଲା ମୁଁ ତାଙ୍କ ପାଇଁ ସବୁ ସେମିତି ଆପଣ ଅଳ୍ପ ହୁଏତ ଜାଣିଥିବେ ମୁଁ କୋଉ ଭଳିିଆ ପିଲା ମୋ ମନ ଭିତରେ ସେମିତି ଛନ୍ଦ କପଟ ସେ ସବୁ କିଛି ନାହିଁ ଆମ ଗ୍ରାମରେ ବି ଦେଖିଥିବି ବହୁତ ପିଲା ବହୁତ କିଛି ମତେ ଏ ଖରାପ କଥା କୁହନ୍ତି ବହୁତ କିଛି ବହୁତ ଭଲ ବି କୁହନ୍ତି। ବହୁତ ଈର୍ଷା ରେ ବି ଜଳନ୍ତି ଆପଣ ଭଲ ସେ ଜାଣିଥିବେ ହେଲେ ଆପଣ ଏତିକି କେବେ ଭାବିଥିବେ ମୋ ମନରେ ସେମିତି କେବେ କିଛି ଛନ୍ଦ କପଟ ନାହିଁ ମୁଁ ସମସ୍ତଙ୍କ ସହିତ ମିଶିଯାଏ ତ ସେଥିପାଇଁ ତ କୁହେ ମତେ ଯିଏ ଯୋଉ ରୂପରେ ନେଲା ମୁଁ ତାଙ୍କ ପାଇଁ ସେମିତି।
ଆଚ୍ଛା ବନ୍ଧୁ ମତେ ଏକ କଥା କୁହନ୍ତୁ ମୁଁ ଜାଣିଛି ଆପଣ ଏକ ନିଷ୍କପଟ ପିଲା। ଆପଣଙ୍କ ମନରେ ଛନ୍ଦ କିି କପ କପଟ କି ଅହଙ୍କାର ନାହିଁ। ହେଲେ କିନ୍ତୁ ମୁଁ ବେଳେ ବେଳେ ବନ୍ଧୁ ଭାବେ କି ଆପଣ
ହୁଁ।
ଉଁ ଅତି ଟିକେ ଉଁ ମଗରା ନୁହଁନ୍ତି ଯେପରିକି ଅତି ଟିକେ ଚତୁର ନୁହଁନ୍ତି ଯେ ପରିକି ଉଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ହୁଁ ପଳେଇବା ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ନିର୍ଦ୍ଧାରିତ ହବା ଆପଣ ଏକ ଏକ ସ୍ଥାନରେ ଉଁ ଉଁ ଏକ ସ୍ଥାନରେ ବହୁତ ସମୟ ଧରି ଉପସ୍ଥିତ ରହୁନାହାନ୍ତି କି କଥା କଣ? ଆପଣ ଟିକେ ଚଙ୍ଗ ଚଙ୍ଗ ହଉଛନ୍ତି।
ହ ହୁଁ ସେଟା ତ ବୁଝୁଛି ବନ୍ଧୁ ହେଲେ କଣ କରିବା। ଆଉ ସମସ୍ତଙ୍କ ଖୁସି ଦେଖିବାକୁ ଯାଇ ସମସ୍ତଙ୍କ ସହ ତ କିଛିଟା ସମୟ ବିତେଇବାକୁ ପଡୁଛି।
ଆଚ୍ଛା ବନ୍ଧୁ ମୁଁ ଏଇଆ କହୁ
ଯଦି ମୁଁ ଆଉ କାହା ସହି ନୂଆ ବିତଉଛିି ତ ଯଦି ତମେ ଡାକିିଲ କି ବନ୍ଧୁ ଆସ ମୋ ସହିତ ବି କିଛିଟା ସମୟ ବିତେଇବ ଯଦି ମୁଁ ତମ ପାଖକୁ ଆସି ପାରିବିନି ତାହେଲେ ତମେ ନିଶ୍ଚିନ୍ତ ବନ୍ଧୁ ମତେ ଖରାପ ଭାବିବ ସେଥିପାଇଁ କି ମୁଁ ତମ ସେଥିପାଇଁ ମୁଁ ତା ଙ୍କ ସହ କିଛି ସମୟ ବିତେଇ ତମ ପାଖକୁ ବି ଆସେ ତମ ସହ ବି କିଛି ସମୟ ବିତେଇ ଆଉ କାହା ପାଖକୁ ବି ଏମିତି ଯାଏ। ଯାହା ଫଳରେ କି ଆ ଆମକୁ ସେ ମାନେ ଖରାପ ନ ଭାବନ୍ତୁ କି ଏ ପିଲା ତାକୁ ସମୟ ଦଉଛି ହେଲେ ଆମକୁ ସମୟ ଦଉନି।
ସେଇଥିପାଇଁ ତ ଆପଣ ନିଷମୁଣା ଗ୍ରାମ ବାସୀ ଙ୍କ ହୁଁ ହୁଁ ମନ ଆଉ ହୃଦୟରେ ବସି ସାରିିଲେଣି ଯେପରି ଏକ ବାନ୍ଧି ସାରିଲେଣି ଦି ଦିନେ ତୁମକୁ ନ ଦେଖିଲେ ଉଁ ସେଇ ଗ୍ରାମର ବ୍ୟକ୍ତି ମାନେ ବା ଆ ବାଳିକା ମାନେ ତାଙ୍କ ମୁଣ୍ଡ ପାଗଳ ହେଇଯାଉଛି ସତେ ଯେପରି ଉଁ ଯେ ଯେପରିକି ପାଣି ବିନା ମାଛ ବଞ୍ଚି ପାରେନି ଠିକ୍ ସେଇପରି। ତମ ବିନା ମଧ୍ୟ ସିଏ ବଞ୍ଚି ପାରିବେ ନାହିଁ।
ହୁଁ। ଏଇଟା ତ ଠିକ୍ କହିଲେ ଆପଣ ହେଇଥିବ ଭଗବାନ୍ ସେଥିପାଇଁ ତ ମୁଁ ସବୁବେଳେ ସମସ୍ତଙ୍କ ଖୁସି ଚାହେଁ।
ବନ୍ଧୁ ଆପଣ ଏତେ ଲୋକ ଙ୍କୁ କିପରି ଆକର୍ଷିତ କରନ୍ତି? କଣ କହି ଲୋକଙ୍କୁ ଆପଣ ଆକର୍ଷିତ କରନ୍ତି? ଯିଏ କି ଲୋକମାନେ ଆପଣଙ୍କ ପାଖକୁ ଟାଣି ହେଇ-ହେଇ ଯାଆନ୍ତି।
ସେଟା ତ ବନ୍ଧୁ ମୁଁ କହିପାରିବିନି ହେଲେ ସେଟା ମୁଁ ବି ଦିନେ ମାନେ ଭାବନାରେ ରହିଯାଏ କି ମତେ ଏତେ ଲୋକ ସବୁ ଏତେ ଜଲଦି କେମିତି ଭଲ ପାଇଯାଆନ୍ତି
ଆଚ୍ଛା ବନ୍ଧୁ ମୋର ଚଳଚ୍ଚିତ୍ର ସରିସାଇଲାଣି ମୁଁ ବର୍ତ୍ତମାନ୍ ମୋର ଦୁଇ ଚ କିଆ ଯାନ ନେଇକି ଘରକୁ ଫେରୁଛି ତ ବନ୍ଧୁ ମୁଁ ଘରେ ପହଁ ଚିକି ଆପଣଙ୍କ ସହିତ କଥା ହଉଛି। ବର୍ତ୍ତମାନ ଏବେ ଯାଇକି ମତେ ବିଦାୟ ଦିଅନ୍ତୁ।
ଧନ୍ୟବାଦ ବନ୍ଧୁ ଧନ୍ୟବାଦ।
ନମସ୍କାର ଜୟ ଜଗନ୍ନାଥ।